ଆଜ୍ଞା ଆଜ୍ଞା, ସାର୍ ଆପଣ ଆପଣଙ୍କ ମୋ ଭଏସ କ୍ଲିୟର ଶୁଭୁଚି?
ହଁ ଶୁଭା ଯାଉଚି ପୁରା କ୍ଳିଅର ଅଛି ଆଉ କଣ କରୁ ଫିଲିମ୍।
ଆ ମୁଁ ଏଇଠି ତ ଜଷ୍ଟ ଏମତି କୋଚିଂ ରୁ ଆସିକି ଏଠି ବସିଛି ଆଉ ସୋଇ ମାନେ ଖାଇ ଖାଇବା ଖାଇକି ଆସିଲି ଆଉ।
ଉଁ ହୁଁ କିଛି ପ୍ରିପରେସନ୍ କରୁଛନ୍ତି କି କମ୍ପିଲିଟିଭି ଏଜାମ୍ ପାଇଁ?
କମ୍ପିେଟିଭ ନା ମୋର ଏବେ ଯୋଉ ତ ପ୍ଲସ୍ ଥ୍ରୀ ହେଲା ତ ତ ମୁଁ ସେଇଥିପାଇଁ ମାନେ ଏବ୍ ଏବେ ଏଇ ଛୋଟ ପିଲାଙ୍କୁ ପଢଉଛି ତ ସେଇଥି
ହଁ ଓହୋ ମାନେ ଆପଣ ପାର୍ଟ ଟାଇମ୍ ଟିଚର୍ ଜବ୍ଟା କରୁଛଚନ୍ତି ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା।
ହଁ। ହ ଆଜିକାଲି ଏ ଏଜୁକସନ ସିଷ୍ଟମ ଟା ବି ବେଶୀ ହାର୍ଡ ହେଇଗଲା।
ହଁ ଏବେ ତ ମାନେ ସବୁଥିପାଇଁ ଆଉ ମାନେ ଏବେ ବହୁତ ଗୁଡେ ଏକଜାମ୍ ଆଗୁରୁ ଯେତିକି ଏକଜାମ୍ ନଥିଲା ଏବେ ବି ଆହୁରି ଏକଜାମ୍ ଆଡ଼ କରିଛନ୍ତି।
ହଁ।
ଆଉ ଆପଣ କଣ କରୁଥିଲେ?
ମୁଁ ଏମିତି ବସିଥିଲି ଆଉ।
ଆଚ୍ଛା ଆପଣ ଷ୍ଟୁଡେଣ୍ଟ ନା ଜବ୍ କରୁଛନ୍ତି?
ନାଇଁ ମୁଁ ବିଜ୍ନେସ ଅଛି ରିସେଣ୍ଟଲି ମାନେ ମୁଁ କରୁ ଥିଲି ଡିଷ୍ଟାନ୍ସ ରେ ଏମ୍ ବି ଏ ଟା କରୁଛି ଆଉ।
ଆଚ୍ଛା ଆଜ୍ଞା।
ଏଇଟା ସମ୍ଭାଳୁଚି। କାହିଁକି ନା ଛୋଟ ବୋଲି ମୋ ରୁଚି ଥିଲା କି ବିଜନେସ ଲାଇନରେ ଯିବା ସେଥିପାଇଁ ଏବେଠୁ ଟିକେ ପ୍ରାକ୍ଟିସ୍ କରୁଛି ତାହା ଆଉ।
ଆଜ୍ଞା ଆଜ୍ଞା ବହୁତ ଭଲ କଥା ବହୁତ ଭଲ କଥା। ଆମର ବି ଜଣେ ସାର୍ ଥିଲେ ସେ ବି ଏମତି ମାନେ ବିଜଲେସ୍ ଲାଇନରେ ଯିବାର ତାଙ୍କର ଇଣ୍ଟରେଷ୍ଟ୍ ଥିଲା ସେ ବି ଏବେ ମାନେ ବହୁତ ମାନେ ପରିଶ୍ରମ କରିକି ବହୁ ମାନେ ଏବେ ସକ୍ସେସଫୁଲ ହେଇଛନ୍ତି।
ହଁ। ଆଉ ଖାଇବା ହେଇଗଲା?
ହଁ ଖାଇବା ଖାଇବା ସରିଲାଣି ଆଉ ତ ଏବେ ତ ତାପରେ ଖାଇସାରିଲି ତାପରେ ଆଉ ଯେହେତୁ ଏବେ ଟିକେ ଫ୍ରି ହେଲି ତ ଭାବିଲି ଆଉ କଥା ହେଇଯିବି ତ ସେଥିପାଇଁ ତବେ ଫୋନ କରିଥିଲି ଲି ଆପଣଙ୍କ ପାଖକୁ। ଆଉ ଆପଣ ତ ଜାଣିଲେ ଯେ ଫ୍ରି ଅଛନ୍ତି ଆଉ। ଆପଣଙ୍କର ଖାଇବା ପିଇବା ସରିଲାଣି?
ନା ଖାଇନି ଏବେ ଯାଏ। ଏବେ ଏବେ ଜଷ୍ଟ ମାର୍କେଟ ଆଡୁ ଆସୁଥିଲି ଆଉ ସେଇଠି ଦେଖିଲି ଖାଇବା ତ ତ ସେଇଠି ଖାଇଦେଇଥିଲି।
ଓହୋ ଆଚ୍ଛା ଆଚ୍ଛା। ହଁ ଆପଣ ମାନେ କଣ ବାହାର ଖାଇବାକୁ ପସନ୍ଦ କରନ୍ତି?
ହଁ ପ୍ରାୟତଃ ବାହାରୁ ହିଁ ଖାଏ ମୁଁ କେବେ ଆ ଆଜି ଯେମତି ଘରେ ଖାଇନି ତାହା ଏମିତି ଚାଲିଥାଏ ଆଉ।
ସେଇଟା କିନ୍ତୁ ମାନେ ତ ମାନେ ଭଲ ସେଟା ତ ମାନେ ଏମତି ବେଳେ ବେଳେ ଖାଇଲେ ଚଳିବ କିନ୍ତୁ ମାନେ ଏମତି ସବୁବେଳେ ତ ସେଇଟା ଠିକ୍ ନୁହଁ, ସେଇଟା ପୁଣି ଆଜିକାଲି ଯୋଉ ଆଗରୁ ଯେତେ ଗ୍ୟାସ ପ୍ରୋବ୍ଲେମ ବାହାରୁନ ଥିଲା ଏବେ ଲୋକ୍ ଛୋଟ ଛୋଟ ପିଲାମାନଙ୍କର ବି ଗ୍ୟାସ ପ୍ରୋବ୍ଲେମ ବାହାରୁଛି। ସେମାନଙ୍କୁ ବହୁତ ମାନେ ହଁ ପୁରା ହଁ ଛୋଟ ଛୋଟ ପିଲା ତାକୁ ଦିଏ କିନ୍ତୁ ତାଙ୍କର ବି ଦେଖିଥିବେ ଗ୍ୟାସ୍ ପ୍ରୋବ୍ଲେମ ରହିଥାଏ। ବାହାର ଖାଦ୍ୟ ପାଇଁ, ଫାଷ୍ଟ ଫୂଡ଼ ପାଇଁ ହିଁ ଗ୍ୟାସ ପ୍ରୋବ୍ଲେମ ହଉଚି ତ। ମୁଁ ମାନେ ସ ସିଚିସନ କରିବିକି ଏମତି ଅ ମାନେ ସ ସବୁବେଳେ ବାହାର ଖାଦ୍ୟ ଖାଇବାଟା ଠିକ୍ ନୁହଁ। ଆଉ ତେଲ ମସଲା ସେ କଣ ସ ସବୁ ମାନେ ଅ ସେମାନେ ବି କଣ ଭଲ ତେଲ ୟୁଜ୍ କରୁଥିବେ କି ନାଇଁ? ପୁଣି ମାନେ
ବାହାରେ ତ ପ୍ରାୟ ଯୋଉ ପୋଡା ତେଲଟା ସେଇଟା ହିଁ ୟୁଜ୍ କରୁଛନ୍ତି।
ହଁ ସେଇଟା କୋଉଟା ସେମାନେ ବି ମାନେ ଯଦି ବି ଖରାପ କଣ୍ଟି ମାନେ ତେଲ କିଛି ୟୁଜ କରୁ ସେ ତଥାପି ତାର ଟେଷ୍ଟ ଟା ମାନେ ଭଲ ଆସ୍ ସେ ତ ଜଣା ପଡେନି ତ ମାନେ ସେଇଟା ଆଟ୍ରାକ୍ଟ କରେ ଲୋକମାନଙ୍କୁ। ଯେ ହଁ ଆମେ ଖାଇଦବୁ ଯାଇକି କିନ୍ତୁ, ସେଇଟା ତ ମାନେ ଦେହ ପାଇଁ ଠିକ ନୁହଁ ନା।
ହୁଁ ସେଟାଇ। ମାନେ ଏମତି ଦେଖ ବାହାରକୁ ଗଲେ, ମାର୍କେଟ ଆଡୁ ଆସୁଛ। ସେ ଦେଖିଦେଲେ ସେଆଡେ ମନ ପଳାଏତ। ସେଥିପାଇଁ ଖାଇକି ପଳେଇ ଆସେ ଆଉ ବାହାରେ
କିନ୍ତୁ, ସବୁ ମାନେ ମାନେ ଏମତି ଯାହା ସବୁ ଇଛା ହଉଥିବ ସବୁ ଇଚ୍ଛା କୁ ମାନେ ଅ ମାନେ ସେମିତି ଇଏ କରିବା ଉଚିତ ନୁହଁ। ଏମତି ଯଦି ମାନେ ଅ-ମୁବି ଗୋଟେ ବିସ୍ ଆଜ୍ଞା କୁହନ୍ତୁ।
ହୁଁ ସେଇଟା ନିଜ ଉପରେ ଇଏ ରହିଲା ସେଇଟା କଣ୍ଟ୍ରୋଲ କରିବାର ଆଉ।
ଆଜ୍ଞା ସେଇଟା ମାନେ କଣ୍ଟ୍ରୋଲ କଲେ ଭଲ। କାହିଁକି ନା ଆଜିିକାଲି ବହୁତ ରୋଗ ହଉଛି ଛୋଟ ଛୋଟ ପିଲାଙ୍କୁ ହଉଛି ତ ଏମିତି ଗ୍ୟାସ୍ ପ୍ରୋବ୍ଲେମ ବାହାରିଲେ ବି ବହୁତ ଅସୁ ସୁବିଧା ମାନେ ସବୁବେଳେ ଦେହ ଖରାପ ରହିବ।
ହଁ!
ଆଉ ମୁଁ ବି ଏମିତି ଗୋଟେ ଜଣେ ବିଷୟରେ ପଢିଥିଲି!। ଲେଖା ଥିଲା କି ଦୈହିକ କ୍ରିୟାରୁ ଜାତ ସମ୍ପୂର୍ଣ୍ଣ ଇଛ୍ ମାନେ ସମସ୍ତ ଇଚ୍ଛାକୁ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ଦେବା ଉଚିତ ନୁହଁ। ମାନେ ଆପଣଙ୍କର ଯଦି ଇଛା ଖାଉଛନ୍ତି ଖାଇବା ପାଇଁ ତ ଆପଣ ବେଳେ ବେଳେ ଖାଇବେ। କିନ୍ତୁ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ଦେବା ତ ଠିକ୍ ନୁହଁ ନା ସବୁବେଳେ ଏମତି ଖାଇବେ ଗ୍ୟାସ୍ ହବ ନା। ଆଜ କାଲି ବି ଦେଖୁଥିବେ, ମାନେ ଅ ମାନେ କଣ ନା ଏବେ ବି ବହୁତ ଲୋକ ମାନେ ଏକ୍ସରସାଇଜ ହେରିକା କରୁଛନ୍ତି ସୁସ୍ଥ ରହିବା ପାଇଁ। ଆଉ ତାପରେ ସକାଳୁ ସକାଳୁ ବି ଇଭିନିଂ ଟାଇମ ରେ ବି ସେମାନେ ସବୁ ଯୋଗ ବ୍ୟାୟାମ ହେକା କରୁ ଚନ୍ତି। କାରଣ ଆଜ କାଲି ଯୋଉ ରେଟ୍ ରେ ସବୁ ରୋଗ ସମସ୍ୟା ବଢିଲାଣି ଲୋକମାନଙ୍କର ଦେହ ଖରାପ ରହୁଛି। ପ୍ରାୟତଃ ଏବେ ଦେଖୁଥିବେ, ଲୋକମାନଙ୍କର ମାନେ ସମ ସମସ୍ତଙ୍କ ଘରେ ମେଡିସିନ ଟା ହଉଛି କମ୍ ପଲସରୀ। ସେ ଯାହା ଘରେ ବି ହଉ, ଯେତେ ଜଣ ଲୋକ ବି ଥାନ୍ତୁ! ସମସ୍ତଙ୍କ ଘରେ ନିହାତି ମେଡିସିନ ଥାଏ। ଆମ ଘରେ ବି କହୁଚି ଆମ ଘରେ ବି ମାନେ ସମସ୍ତଙ୍କର ବହୁତ ରୋଗ ମାନେ ହୁଏ। ମୋ ବାବାଙ୍କର ଡାଇବେଟିସ୍, ଆମର ଡାଇ ବେଟିସ୍। ଆଉ ତାପରେ ଏଠି ମୋର ଗ୍ୟାସ ପ୍ରୋବ୍ଲେମ ବାହା ଫାଷ୍ଟ, ମୁଁ ମାନେ ମୁଁ ବାହର ଜିନିଷ ଖାଏନି ଟୋଟାଲି। ମାନେ ସାଙ୍ଗମାନେ ହେଇକା ଡାକିଲେ ବି ଟୋଟା ଲି ଖାଏନି ଆଉ ମାନେ ବେଳେ ବେଳେ ହେମତି ମାନେ ସପ୍ତାହକୁ ଥରେ କହିଲେ, ମୁଁ ବାହହାର ଜିନିଷ ଖାଇବି। ତଥାପି ବି ମୋର ଗ୍ୟାସ୍ ପ୍ରୋବ୍ଲେମ ବାହାରୁିଛି। ତ ମୁଁ ଜାଣିଛି ମତେ କେତେ କଷ୍ଟ ହୁଏ ମାନେ ମ କେମତି ପେଟ ଫେଟ କାଟେ। ଆଉ ମୁଁ ସେଥିପାଇଁ ମାନେ
ପିଇବା ପାଣି ପିଇବା କମ କରିଥିବେ ବୋଧେ? ହଁ, ହଁ ସେଥିପାଇଁ ସେ ଏସିଡିଟି ଟା ରହେ ଆଉ।
ଆଜ୍ଞା। ସେଇଥିପାଇଁ ହିଁ ଏବେ ମାନେ ବହୁତ ମାନେ ଏମତି ମାନେ ସବୁ ପେନ୍ ହବ ଚେଷ୍ଟ ପେନ୍ ହବ ଆଜ୍ଞା।
ନିହାତି ଦରକାର ଆପଣ ଦିନକୁ ଚାରି ଲିଟର ଚାରି ଲିଟର ମା୍କ୍ସିମମ୍ ପିଅନ୍ତୁ।
ମୁ ତିନି ଚାରି ଗ୍ଲାସ ପାଣି ବି ପିଇ ପାରନି ମାନେ ମାନେ ମାନେ ମୁଁ ବାସ ଖାଲି ଯେତେବେଳେ ମାନେ ଏବେ ତ ଆମର
ତ ସେଇଟା ପ୍ରୋବ୍ଲେମ ତ ବାହାରିବ ନା ଏସିଡିଟିଟା ଆସିବ।
ଆମର ଯେତେବେଳେ ମାନେ ଏବେ ତ ଆଡମିସନ ଚାଲିଛି। ଏବେ ଆଉ କଲେଜ ଯାଇନି ଆଗକୁ ତାପରେ ଯିବା ହବ ଆଉ ପନ୍ଦର କୋଡିଏ ଦିନ ଭିତରେ କିନ୍ତୁ ଯେତେବେଳେ କଲେଜ ଯାଉଥିଲି ସେତେବେଳେ ପାଣି ପିଉଥିଲି କାରଣ ଆଉ ସେତେବେଳେ କଣ ହୁଏ ନା ମାନେ ହାଲିଆ ଲାଗେ ନା କଲେଜ ଯିବୁ ଆସିବି ହାଲିଆ ଲାଗିବ ସେ ମାନେ ପାଣି ପିଆ ଚାଲିଥିଲା ସେମିତି ମାନେ ଏକାଥ ରେ ଦିନକୁ ଦି ବୋଟଲ ପିଇ ଦଉଥିଲି। ଆଉ କିନ୍ତୁ ଏବେ ଆଉ ପାଣି ପିଆ ଚାଲୁନି ଯେହେତୁ ଏବେ ଘରେ ରହୁଛି ଆଉ କିଛି କାମ ଦାମ ନାହିଁ ଖାଲି ଯାହା ଘରେ ଏମତି କିଛି ଟିକେ ଟିକେ କାମ କରିଦେଲେ ଗଲା ଦିନ ରାତି ଶୋଇକି ରହିବି ଫୋନ ଦେଖିବି ତ ସେ ଏବେ ଆଉ ହେତେ ସେ ପାଣି ପିଆ ନାହି ନା ତ ଏବେ ସେ ସେଇ ରୋଗ ଟା ବାହାରିଲା ଏବେ ପୁଣି ମାନେ ଆଗରୁ ମୋର ଜମା ମୁଣ୍ଡ ହେଈଟା ବିନ୍ଧା ହୁଏନି କି କିଛି ହୁଏନି ମୋର ଏବେ ଖାଲି ମୁଣ୍ଡ ବୁଲଉଛି ମୁଁ ପୁଣି ବେହୋସ ହେଇଯାଉଛି ଆଉ ଏମତି କଲେଜ ଯିବା ରାସ୍ତାରେ ବି ବହୁତ ଥର ଏମତି
ଦେଖନ୍ତୁ କାହିଁକି ନା ଖରା ବି ଯୋଉ ପ୍ରକାର ହଉଛି। ଆପଣ ବଡି ଟା ଡିଇଡ୍ରେଟ ଡିହାଇଡ୍ରେଟ ହେଇଯାଉଛି ସେଥିପାଇଁ ପାଣି ନିହାତି ଦରକାର ପାଣି ଯେତେ ପିଇବ ନିଜ ପାଇଁ ଭଲ ରହିବ।
ଆଜ୍ଞା ଆଜ୍ଞା ତ ସେଇଟା ବି ମାନେ ଏମତି ଆମ ମୋ ମା ର ବି ଡାଇବେଟିସ୍ ହେଇଛି ତାକୁ ବି ଡକ୍ଟର ମାନେ କହିଛନ୍ତି ଯେ ଏଗାର ଗ୍ଲାସ ପାଣି ପିଇବାକୁ ସେ ତ ଆଗରୁ ପିଉନଥିଲା ଆଉ ସେ କିନ୍ତୁ ଏବେ କିନ୍ତୁ ଗଡିି ଗଡି ପିଉଛି।
ହଁ।
ହଁ।
ମାମା ଯେମିତି ଥିଲା ଆପଣ ବି ତାଙ୍କୁ ଫଲୋ କରୁଛନ୍ତି ତାହେଲେ ଆଉ।
ମୁଁ ତ ମାନେ ଏବେ ପାାଣି ପିଇନି ତ ଆଗକୁ ମାନେ ଆଜି ଆଜି ଟିକେ କହିବାକୁ ଗଲେ ସବୁଦିନ ଅପେକ୍ଷା ମୁଁ ବ ପାଣି ପିଇଛି ମତେ ଲାଗୁଛି।
ହଁ। ପାଣି ଆବଶ୍ୟକ ନିହାତି ଆମ ବଡି ପାଇଁ ନିହାତି ଚାରି ଲିଟର ପାଣି ଦିନକୁ ଆବଶ୍ୟକ ଅଛି।
ହଁ ହେଲେ ବି କେତେ ପିଇ ହବ ମାନେ ଶୋଷ ଲାଗିଲେ ତ ପୁଣି ପିଇବୁ ଆଉ ପେଟ ତ ଫୁଲ ଥିବ ଏମିତି କେତେ?
ସବୁ ଟାଇମ ତ ପେଟ ଫୁଲ ନାହିଁ ନା ପାଣିଟା ନିଶ୍ଚୟ ଦରକାର
ଫାସି ଟା କିନ୍ତୁ ଦରକାର ନାହିଁ ଦେହ ପ୍ରତି
ହଁ ସେଠୁ ସେଟା ହେଇଯାଏ ଆଉ ବାହାରକୁ ଗଲେ
ନାଇଁ ନିଜକୁ କଣ୍ଟ୍ରୋଲ କରିକି ରଖିବା ଉଚିତ କାରଣ ଆଆ,, ଆଜିକାଲି ତ ଦେଖୁଛ ବହୁତ ରୋଗ ବାହାରୁଛି ନା ମୋର ଗୋଟେ ଗୋଟେ ସାଙ୍ଗ ମୋର ବି ଗୋଟେ ମାନେ ମୋର ବି ବହୁତ ଜଣ ସାଙ୍ଗ ଅଛନ୍ତି ଯାହାକୁ ଗ୍ୟାସ ମୋର ଗୋଟେ ସାଙ୍ଗଟେ ଅଛି ତାକୁ ଅଷ୍ଟମ ଶ୍ରେଣୀରୁ ହିଁ ମାନେ ଗ୍ୟାସ ହେଲାଣି ସୋନେ ସିଏ କିନ୍ତୁ ବହୁତ ବାହାର ଜିନିଷ ଖାଏ। ସେ ମାନେ କୁର୍କୁରିୀ ନଳି ଚିପ୍ ଏଇଗୁଡା ପ୍ରବଳ ଖାଏ। ସ୍କୁଲ ଟାଇମରୁ ଖାଇକି ଆସିଛି। ତାର ବି ସେମିତି ପେଟ କାଟିବ ମୁଣ୍ଡ ବିନ୍ଦିବ ଏମିତି ସବୁ ରୋଗ ହୁଏ।
ହୁଁ।
ଠିକ ଅଛି ମୁଁ ସେତେବେଳେ ସ୍କୁଲ ଟାଇମ ରେ ବାହାର ଜିନିଷ ଖାଉଥିଲେ ହେଲେ ମୋର ସେତେବେଳେ କିଛି ପ୍ରୋବ୍ଲେମ ହଉନଥିଲା। ମୁଁ ସେତେବେଳେ ପୁର ଫିଟ ଥିଲି ମତେ ଲାଗୁଥିଲା ହଁ ମୋର କିଛି ହବନି ମୁଁ ପୁର ଷ୍ଟ୍ରଙ୍ଗ ଅଛି। ଏବେ ତାପରେ ହଉଛି ଏବେ ତାପରେ ମାନେ ଆଉ ମାନେ ମୁଁ ଯେତେଳେ ଏକ୍ଜାମ ଟାଇମ ରହିଯାଉଛି ଏକ୍ସମ୍ ଟାଇମରେ ମୁଁ ଟୋଟାଲି ମାନେ ଏକାଥରେ ବାହାର ଜିନିଷ ଟୋଟାଲି ଖାଇବା ବନ୍ଦ କରିଦଉଛି ଏବେ ମୋର ସେତେବେଳେ ପ୍ଲସଟୁ ଏକ୍ସଯାମ ଚାଲିଥିଲା ମୁଁ ପୁରା ଡରିକି ମୁଁ ଆଉ ଜମା ବାହାର ଜିନିଷ ଖାଇଲିନି ସବୁବେଳେ ଶାଗୁ ପିଇବି ଆଉ ମାନେ ପ୍ରତି ମାନେ ଘଣ୍ଟା କୁ ଘଣ୍ଟା ଆଣିକି ଆମ ଘରେ ଖାଲି ଶାଗୁ ଦେବେ କାରଣ ମୁଁ ମୁଣ୍ଡ ଫୁଣ୍ଡ ବିନ୍ଧିଲା। ସେତେବେଳେ ମୁଁ ସେତେବେଳେ ରାତି ଅନିଦ୍ରା ହେଇକି ପଢେ ତ ମାନେ ଯେହେତୁ ଗୋଟେ ଦିଟା ରାତି ଯାଏଁ ଅ ଅନିଦ୍ରା ହେବ ପୁଣି ସକାଳୁ ଶୀଘ୍ର ଉଠିବି ଏମିତି ହେଇକି ତାପରେ ମୋ ଦେହ ଯେତେଳେ ଖରାପ ଥିଲା ତାପରେ ମାନେ ଏମିତି ପେଟ ପଟ କା ମୁଣ୍ଡବୁଲେଈଲା ଏକ୍ସ ଏ ଘରେ ହେଇଯାଉ ଚଳିବ କିନ୍ତୁ ଏକଜାମ ହଲରେ ସେମତି ହେଲେ ଆଉ କଣ ହବ କି ପୁରା ମାନେ ଏକରେଲଟ ଖରାପ ହେଇ ଏତେ ଦିନ ଧରିକି ପରିଶ୍ରମ କରୁଛି ତ ସେଇଟାକୁ ମୁଁ ମାନେ ସେଇ ମୁଁ ହେଲେ ବାହାର ଖାଇବାକ ଛାଡିଦେଲି ସେଇତକ ଦିନ ଦିଇ ତିନି ମାସ ଏକା ରେ ମୁଁ ଆଉ ବାହାର ଖାଇବାକୁ ଛୁଇଁନି। ଡରରେ। ପ କାଳେ ମୋର ରେଜଲ୍ଟ ଖରାପ ହେଇଯିବ ମୁଁ ବେହୋସ ହେଇ ତଥାବି ତଥାବି ମୁଁ ତଥାପ ବି ମାନେ ଆଉ ମାନେ ଏ ଯୋଉ ଏକ୍ସଯାମ ଥିଲା ଗୋଟେ ଏକ୍ସଯାମ ରେ ଆଉ ମୁଁ ମାନେ ଏମିତି ବେହୋସ ହେଇକି ହିଁ ବଡିି ଯାଇଥିଲି। ସେ ଏକ୍ସଯାମ ଟା ଟିକେ ଖରାପ ହେଇଯାଇଥିଲା ନହେଲେ ଏମତି ଠିକ ଅଛି ତ ସେ ସେଥିପାଇଁ ମୁଁ ଏବେ ପୁରା ଡରିକି ରହୁଛି ମାନେ ବାହାର ଜିନିଷ
ହୁଁ ସେ ଭଲ ଜିନିଷ ଏଭଏଡ କରୁଛନ୍ତି ଦେଖନ୍ତୁ ପାଣି ତ ଆପଣ ପିଉନାହାନ୍ତି ନାଁ।
ତାହେଲେ ମାନେ ପିଇବାଟ କରିଦେବି କଲେଜ ଟ ହବ ନାଁ ତ ସେବେଠୁ ହ ସେବେ ହାଲିଆ ଲାଗିବ ସେବେଠୁ ହ ପିଇବା ଷ୍ଟାର୍ଟ ହେଇଯିବ।
ହଁ।
ଆଜ୍ଞା ତ ମୁଁ ଆପଣ ରଖ- ଏବେ ଆଜ୍ଞା ଆଜ୍ଞା।